କଅଁରି
ସେ ଆସ ସାରିକ ଆଇଲି ଆଉ।
ଆଛା ଆଚ୍ଛା ଭାତ ତ ତାହଲେ ଗାଳି ଦେଲେ ଏବେ।
ହଁ ଭାତ ଗଳିଦେଲିି ଆଳୁ ସିଜେଇ ଦେଇକି ପୁଟଳ ଆଳୁ ଭଜା କରିଛି ଆଉ କଣ କରିମି। ଆଉ ଟିକେ ଗପି ଦେଲି କନି ଗପି ଦିଏ ଟିକେ ଆଉ।
ଆଚ୍ଛା ଆଚ୍ଛା ହଁ। ମୁଁ ତ ସେଇ କଥା ପଚାରିଥିଲି କି ଆପଣ କାଲି ଯୋଉ ଯେମିତି କରିନଥିଲେ ସେ ଯୋଉ ପୋଇରେ ମାଛ ଛେଞ୍ଚଡାଟା ମତେ ସେଇଟା ବହୁତ ହିଁ ଭଲ ଲାଗେ। ମତେ ସେଟା କେମିତି କଣ କରି ଥିଲେ ଟିକେ ପ୍ରୋସେସ ଟା ଧୀରେ ଧୀରେ ବତେଇବେ ଗୋଟେ ପରେ ଗୋଟେ କଣ କରିଥିଲି।
ଆଗେ ପରିବା ପତ୍ର କୁ ଧୋଇଦେବେ। ମୁଁ ସୋରିଷ ମସଲା ଦିଏନି ମୁଁ ପିଆଜ ରସୁଣ କଞ୍ଚା ଲଙ୍କା ଛେଚା ଛେଚି କରିଦିଏ। ଆଉ ମୁଗ ଡାଲି ଟିକେ ପକାଏ। ଆଉ ଜହ୍ନି ଟିକେ ସେ ପୋଇ ଆଳୁ କଖାରୁ ଆଉ ଇଆଡେ ସ ପଖର କରିଛନ୍ତି ଆମ ଆଡେ ବୋଇତାଳୁ ଆଉ ସାର ଦି ତିନିଟା ପୁଆ ହେଇଥିବ। ଆଉ କଞ୍ଚା ଲଙ୍କା ଟା ଛେଚିକି ତେଲର ଜରି ଦେଇେଇକି ତାପରେ କଞ୍ଚା ପରିବା ପତ୍ର ସବୁ ପକେଇଦେବେ। ମୋ କଥା ସବୁଛିକି?
ହଁ ହଁ ସବୁଛି ମତେ ଆପଣଙ୍କ କଥା।
ଆଉ ସେ ଜରିଗଲେ ପିଆଜ ଲଙ୍କା ପରିବା ପତ୍ର ପକେଇଦେବେ। ମଝିରେ ଟିକେ ରଖିକି ମୁଗ ଡାଲି ଦିଟା ଧୋଇକି ଥୋଇଦେବେ। ଚାରିପିଟି ପରିବା ଜାକି ରଖିଦେବେ ଘଡେଇଦବେ ସେ ପରିବା ପାଣିରେ ମୁଗ ଡାଲି ସିଝିଯିବ। ତାପରେ ମାଛ ମୁଣ୍ଡ ଥିବ ଭାଜିିକି ରଖୁଥିବେ। ତାକୁ ପକେଇଦବେ ସେ ସୁଝିଗଲେ ମନକୁ ଭାଙ୍ଗିଯିବ। ଲେଚା ମେଚା ହେଇଯିବ ଲଙ୍କା ଜିରା ଆଣ୍ଡେ ଟିକେ ଦେଇଦେବେ। ତେଲ ଟିକେ ଅ ଟିକେ ଦେଇଥିଲେ ପିଆଜ ମସଲା ଭଳିଆ ବେଳେ ଆଉ ଜରିବ। ଆଉ ଏମିତି ମୁଁ କରେ ସୋରିଷ ମସଲା ସବୁ ଦିଅନ୍ତି କରନ୍ତି ମୁଁ ସୋରିଷ ମସଲା ଦିଏନି। ଖାଳିିଲା ବଳରେ ସୋରିଷ ମସଲା ବୟସ ହେଲାଣି ଗ୍ୟାସ୍ ହେଇଯାଉଛି। ସେଇଥିପାଇଁ ସୋରିଷ ମସଲା ଦିଏନି ଆଉ ମୁଗ ଡାଲି ଟିକେ ଦେଲେ ଭଲ ବାସନା ହୁଏ। ସେଥିାଇଁ ମୁଁ ମୁଗ ଡାଲି ଦେଇକି କରେ।
ହଁ ଯାହା କହିଲେ ଆପଣ। ମୁଁ ସୋରିଷ ମ ସଲା ଖାଇଲେ ଏଇ ଗରମ ଦିନରେ ନା ସେ ପେଟ ଟା କଣ ହେଇ କି ଦେହ ଖରା ହେଇଯାଉଚି ମୋର ତ ଏଇ ଦି ଦିନ ତଳେ ମୁଁ ଟିକେ ଅଧିକ ଆମ୍ବ ଖାଇଦେଲି। ମାନେ ମ୍ୟାଙ୍ଗୋ ଜୁସ୍। କରିକି ଖାଇଥିଲି। ତାପରେ କଞ୍ଚା ଆମ୍ବରେ ପୁଣି ସେମିତି କରିକି ପିଇଥିଲି। ତାପରେ ପୁଣି ଖାଇଥିଲି ଆମର ଅ ଆମ୍ବ। ତ ଆପଣ ଟିକେ ମାନେ ହଁ ଠିକ ଅଛି ତ ସେଇଟା ମୋର ଖାଇକି ପେଟ ଏମିତି ଖରାପ ହେଇଯାଇଥିଲା ତ ମତେ ଓ ଆର ଏସ୍ ପିଇବାକୁ ପଡିଲା ତ ଗରମ ଦିନରେ ବେଶୀ ତେଲ ମସଲାଟା ଭଲ ନୁହେଁ। ଆଉ ଆପଣ ମ ରେସିପି ଟା କହିଲେ ସେଇଟା ତ ମୁଁ ଆଗରୁ ବନେଇନି କେବେ ତ ଏବେ ବି ମୁଁ ଟିକେ ଟିକେ ବୁଝିପାରିଲି ମୁଁ ଆପଣଙ୍କ ଘରକୁ ଥରେ କଲେ ଆପଣ ମତେ ଠିକ ସେ ବୁଝେଇ ଦେବେ।
ହଁ ଆସିବେ ଯେବେ ଆସିବେ ମତେ କହିବେ ମୁଁ ସେମିତି କରିଦେବି ଖାଇକି ଯିବି। ଖାଉ ହୁଁ ଯିବେ ମୁଁ ସେମିତି କରିଦେବି। ଉଁ
ହଁ ହଁ ଆପଣ ଯେବେ ଫାଙ୍କା ହେବେ, ମତେ କହିବେ ସେ ମାନେ ଶନିବାରେ ରବିବାରେ କେବେ ଗୋଟେ ଆମେ ମିଶିକି କଣ ଗୋଟେ ବନେଇକି କରିକି ଖାଇବା ନା କଣ?
ହଁ ନା ବୁଧବାରିଆ ଶୁକ୍ରବାରଆ କରିବା ଶନିବାର ମାମଁ ଆଇଁଷ ଖାଏ ଖାଏନି ରବିବାର ଆମର ହୁଏ ମୁଁ ଖାଏନି ଆଉ ମୁଁ ସେଦିନ ଯଦି କରି ମୁୁ ତ ଖାଇପାରିବିନି ମୁଁ ବୁଧବାର ଶୁକ୍ରବାର ଖାଏ ସେଇଦିନ ମୁ ଫୋନ କରିବି ଆସିବେ ଖାଇପି ଦେଇ ଯିବେ।
ଆଚ୍ଛା ଆଚ୍ଛା ହଁ ତାହେଲେ ଠିକ୍ ଅଛି ଆମେ ବୁଧବାରିଆ ଶୁକ୍ରବାରିଆ ବା କରିବା ନହେଲେ ଆଉ ମୁଁ କୋହୁଥିଲି ଆ ଆପଣ ଥରେ କରିନଥିଲେ ପୋଟଳରେ ବେସର ଦେଇକି ଆପଣ କଣ ଗୋଟେ କୋହୁଥିଲେ ମାନେ ସେ ଯୋଉ ସେସେ ମେସି ନା କଣ ଗୋଟେ ମାନେ ଗ୍ରାଇଡିଙ୍ଗ କରିକି କରି ଥିଲେ ମାନେ ଯେମିତି ଭୋଜିରେ ପୋଟଳ ହୁଏନି ପୁରା ସେମିତିକା ହିିଁ ଲାଗୁଥିଲା, ସେଇଟା କଣ କେମିତି ଆପଣ ପ୍ରସ୍ତୁତ କରିଥିଲେ ଆପଣ ମତେ ଯଦି କହିବେ ଯଦି ହବ ସେଇଟା ମୁଁ ଥରେ କେବେ ମାନେ ବନେଇକି ଖାଇବି।
ପୋଟଳକୁ ଭାଜିଦିଅ ଫାଳ କରିକି ଅଧା ଫାଳ କରିଥାଏ ପୁରା ଫାଳ ଦିଫାଳ କରେନି ଲଗେଇଥାଏ, ତେଲରେ ତାକୁ ଭଲକରି ଛାଣି ଦିଏ, ଛାଣି ଦେଇକି ନଡିିଆ ରସ ଟିକେ ଦିଏ ଚାରୁ ମଗଦ ଜିରା ଟିକେ ଅଦା ଟିକେ ବାଟିଦିଏ। ଦିଅ ସେ ତେଲରେ ଟିକେ କଷି ଦିଏ। ଆଉ ଲଙ୍କା ଗୁଣ୍ଡ ଟିକେ ଦେଇଦିଏ ଆଉ, ସିଝି ଯାଏ ତେ ନଡିଆ ରସ ଦେଇଦେଲେ ଟିକେ ପୋଟଳ ତା ଦେହରେ ପକେଇଦିଏ ସିଝିଗଲେ ଟିକେ ଭଲ ଲାଗେ ମଖା ମଖା କରିଥାଏ ତା ସିଏ ମନକୁ ନଡିଆ। ଟାଣିଏନି ପାଣି ଇଏ ଏମତି ଭଲ ଲାଗେ, ଆମ ପିଲାମାନେ ସେଇଆକୁ ଭଲ ପାଆନ୍ତି, ପୋଟଳ ଭଜା ଖାଇବେନି ସେମିତି କରିଦେଲେ ଖାଇବି ଆଉ ସବୁବେଳେ ନଡିଆ ଚାରୁମଗ କଣ ଥିବ ବୋଲି ମାନେ ଅଛି କରିବାକୁ।
ଓ ହ। ହଁ ସେଇଟା ତ ବହୁତ ସ୍ଵାଦିଷ୍ଟ ଲାଗେ ମାନେ ପୋଟଳ ଭଜା ଠୁ ସେଇଟା ଟିକେ ସ୍ଵାଦି ଲାଗେ ବୋଲି ସେମାନଙ୍କୁ ପସନ୍ଦ ଆସୁଥିବ ଆଉ, ହଁ ତାହେଲେ ଆପଣ ସେଟା ଚାରୁ ମଗଜ ପ ଟିକେ କରନ୍ତି। ସେଥିପାଇଁ ତାର ବାସ୍ନା। ଟା ବି ବହୁତ ହିଁ ଭଲ ହେଇଥାଏ, ତାପରେ ଆମର ଯୋଉ ରହିଲା ନଡିଆ ନଡିଆ ତ ପକେଇଲେ ବହୁତ ଭଲ ଲାଗେ, ସେଇଟା ନଡିଆ ତ ମାନେ ଡାଲମା ହେଲା କୋଉଥିରେ ବି ହେଲା ସେଇଟା ନଡିଆ ବୋହୁତ ହିଁ ସ୍ଵାଦିଷ୍ଟ। ଆଉ ଯୋଉ ନଡିଆ କୋରା ଯୋଉ ମିଠା ଦେଇକି କରନ୍ତି ସେଇଟା ଚକୁଳି ପିଠା ଭିତରେ ବି ଦେଇକି କରନ୍ତି ମଣ୍ଡା ପିଠା ହେଲେ ବି କରନ୍ତି ସେଇଟା ବି ତ ବହୁତ ହିଁ ସ୍ଵାଦିଷ୍ଟ ଲାଗେ।
ନଡିଆ ପୁର କରିଦିଏ। ଚିନିର ପାଗ ଧରିକି ଆର ଭୋଗ ହେଇଥାଏ ସବୁ ନ ଏହା ଆସିଥାଏ ମନ୍ଦିରରୁ କେତେ ଖାଇବୁ ଆଇଁଷ ମାଇଁଷ ତ ଖାଇହବନି ନଡିଆ କୋରୁଅ କରିଦିଏ ସୁଜି ଯନ୍ତି ତାରେ ପିଠା ଦି ଦିଟା ମଝିରେ ମଝିରେ କରିଦିଏ ଖାଇଦିଅ। ମାନେ ଚକୁଳି ପିଠା କରେ ତା ଦେହରେ ଦେଇକି ନଟପଟ କରିଦିଏ ଖାଇଦିଅନ୍ତିୁ ଆଉ ଉମ୍ ଉମ୍ ନଷ୍ଟ କରିବୁ ନା ନଡିଆ ଗୁଡ଼ାକ ଚିତୋଉ ଚାଉଳ ଖାଲି ଅରୁଆ ଚାଉଳର ବାଟିଦେଲେ ଚିତୋଉ ପିଠା କ-କହନ୍ତି ହୁଏ କ-ତାକୁ ବି କରିଦିଏ ନଷ୍ଟ କରେନି କୌଣସି ଜିନିଷ। ଯୋଉବାଟେ ହେଲେ ମୋ କାମରେ ଲ ଆ ହ
ହଁ ଏଇ ସବୁ ଧ୍ୟାନେ ସବୁ ଜିନିଷ ଗୁଡାକ ବି ତ ବହୁତ ହିଁ ସ୍ୱା ଲାଗି ଏମିତି ପ୍ରସ୍ତୁତ କଲେ ସେଇଗୁଡାକୁ ତ ଏମିତି ନଷ୍ଟ କରିବାକୁ ତ ଭଲ କି ଆମେ ସେଇ ଜିନିଷରେ କିଛି ତିଆରି କରିକି ଖାଇଦବା ଆମରି ହେଲାନି ଆମେ ବହୁତ ସାରା ଅନ୍ୟନ୍ୟ ଜିନିଷ କରିଥାଉ। ଆପଣଙ୍କର ମନେ ଅଛି ଆପଣଙ୍କ ଯେ ଥରେ ମାନେ ସେ ଯୋଉ ବେସନ କି ମଇଦା କି କଣରେ ଚାରି କୋଣିଆ ନାଠି କଣ ତିଆରି ହୁଏନି ଆପଣ ସେଇଟା ଥରେ ବନେଇଥିଲେ।
ମଇଦାରେ ମଇଦାରେ ନିମିକି ଏଭଳିଆ ମୁଁ କରେ ପିଲାମାନେ ତାକୁ ପସନ୍ଦ କରନ୍ତି। ଏବେ ଗ- ସରିଯାଇଛି ନାହିଁ ଗରମ ସକାଶେ ମୁଁ କରିବାକୁ ରାଜି ହଉନି ଥଣ୍ଡା ପଡ଼ିଲେ କରିବି ପିଲାମାନେ କହୁଛନ୍ତି ସେଇଟା କରେ ମଇଦାରେ ଆଉ ଛାଣିକି ରଖ ଏଠିନି ଡବାର ଖାଆନ୍ତି ଆ ବି ମଇଦା ଅଛି ସବୁ ଅଛି କିନ୍ତୁ ଗରମର ମୁଁ କରିବାକୁ ଇଚ୍ଛା ହଉନି ଗ୍ୟାସ ଗତିରେ ତ ଗରମ ହଉଛି ଘରେ ଗରମ ଖରା ଯୋଉଭଳିଆ ହଉଚି ଆଉ ତାକୁ ଖାଇଲେ ତେଲ ଜିନିଷ ପେଟ ଗ୍ୟାସ ଝାଡ଼ା ଛୁଆ ତ ମାନିବେନି ଖାଇଯିବେ ମୁଁ ସେଇଥିପାଇଁ ଜମା ଟୋଟାଲ କରୁନି ବର୍ଷା ଦିନ ହେଲେ କରିମି ତାକୁ ରଖି ନହେଲେ ମଇଦା ବହୁତ ଦିନ ରହିଲେ ପୋକ ହେଇଯିବ ସେଇଥିପାଇଁ ମୁଁ ଏବେ କରୁନି। ଶୀତ ଦିନ ହେଲେ କରିମି ଛୁଆ ତାକୁ ଭଲ ପାଆନ୍ତି ଆଉ ଚାଉଳ ବାଟ ଟିକେ ସେମିତି ପାମ୍ପଡ କରେ ଆଜି ବାଟିଥିଲି ଦିଟା ଚାଉଳ କରିମି ବୋଲି ଆଉ ଜଣ କାମ ସରୁନି ତାକୁ କେତେବେଳେ କରିବ ରଖିଦେମି କାଲିକି ଦେଖିବା କରିମି ଫ୍ରିଜ ରେ ରଖିଦେମି ଆଉ। ସେଇଆକୁ ପିଲାମାନେ ଭଲ ପାଆନ୍ତି ଖାଇବାକୁ। ହୁଁ।
ମୋ ବାପା ବି ଏଇ ଥରେ ଛତିଆ ପାଖରୁ ଆଣିଥିଲେ ଶହେ ଟଙ୍କାରେ ମାନେ ବହୁତ ଅଧିକ ସେଇଭଳିଆ ମୋ ଦିଦି ତ ତାକୁ ମାନେ ମୁଠେ ମୁଠେ ଧରିକି ଏମିତି ଖାଇଦବ ତାକୁ ଏତେ ପସନ୍ଦ ଏବେ ବି ସେ ତାର ଆମେ କଥା ହଉଛନ୍ତି ସେ ଶୁଣିଦେଲା ଏବେ ବି ଯାଇକି ମୁଠେ ଧରିକି ନେଇ ଆସିଲା ଖାଇବ ବୋଲି ନା କଣ ମୋର ମନେ ନଥିଲା ମୁଁ ଦି ଦିନ ହେଲା ଖାଇଲିି ହେଲେ ମୋର ନା ମାଉସୀ ଏବେ ଆସିଥିଲେ ଗୁଲାବ ଜାମୁ ନେଇକି ଆସିଥିଲେ ମାନେ ମୁଁ କହୁଛି ସେ ଗୁଲା ଯେମୁ ରେ କୋଡିଏ ପଚିଶ ଟା ଥିଲା ମୋ ଦିଦି ଏକା ଦଶ ପନ୍ଦର ଟା ଖାଇଛି। ତାପରେ କହିବ କି ମୁଁ ଆଉ ମିଠା ଖାଉନି ସୁଗାର ଖାଉନି।
ଦେଖିଲ ସେ ଭଲ ଖାଉଥିବ ଖାଇକି ଲୋକ ଖାଉଥିବେ କହିଲେ ମୁଁ ମୋଟା ହେଇଯାଉଛି ଖାଉନି ଦେଖିଲାବେଳକୁ ସେଇମାନେ ବେଶୀ ଖାଉଛନ୍ତି ଖାଇବେ ଚାଲିବାକୁ ଯାଉଛନ୍ତି କହେ ମୋଟା ହେଇଯାଉଛି ମୁଁ ଚାଲିବି ଚାଲିକି ଯାଇକି ବରାସିିଙ୍ଗଡା ଦୋକାନରେ ଖାଇବେ। ଘରେ ଚାକର ଆଣିଥିବେ ଜଳଖିଆ କଦ ଖାଇବେ ପାର୍କ ର ସାଙ୍ଗ ମେଳ ହେଇକି ବରା ସିଙ୍ଗଡା କିଣି ଆଣିକି ଖାଉଛନ୍ତି ମୁଁ କ ଦେଖୁଛି ଆମର ଏଇ ଯଉ ପାର୍କ ଅଛି ମୁଁ ଚାଲିବାକୁ ଯାଉଛି ଦେଖୁଛି ସ୍ତ୍ରୀ ଲୋକମାନେ ଆଣିକି ଖାଉଛନ୍ତି ମେଳ ହେଇକି। କହୁଛନ୍ତି ଆମେ ମୋଟା ହୋଇଛୁ ଚାଲୁଛୁ ଏ ପୋଳା ବରା ସିଙ୍ଗଡା ଆଣିକି ଖାଉଛନ୍ତି ଚାକର ବାକର ଅଛନ୍ତି ଆମ ଚାକିରିଣି ଆଣିକି ଫୋନ କରିଦଉଛି ସେ କରି ରଖିଥିବ ମୁଁ ଘରେ ଖାଇବି।
ଶୁଣାନ୍ତୁ ଶୁଣାନ୍ତୁ ହଁ ହଁ ଆମେ କାହାର କାହା ଏଗେଷ୍ଟ କହିବାନି। କି ମୋଟା ହେଇଥାଉ କି ପତଳା ହେଇଥାଉ ଆମର କଣ ଯାଉଛି ସେମାନେ ତାଙ୍କ ସୁସ୍ଥ ଶରୀରକୁ ଜଗିବା ଦରକାର ଆମେ ବି କହିପାରିବାନି ମାନେ ଯ ଜିମ୍ ବି ଯାଉଛି ସେ ବି ପୁରା ସୁସ୍ ହେଇଥିବ ଆମକୁ ଏକ୍ସରସାଇଜ ଡେ କରିବାର ଅଛି ତ ଆମେ ସେଇ ଅନୁସାରେ ସବୁ ଏକ୍ସରସାଇଜ କରିବା। ସୁସ୍ଥ ପନିପରିବା ଖାଇବା ତାହେଲେ ହି ଆମର ଦେହ ଶରୀର ମନ ସବୁ ଠିକ ଠାକ ରହିବ ନା କଣ
ହଁ, ପରିବା ପତର ତ ଆମେ, ଯାହା ଖାଉଛନ୍ତି, ଖାଉଛନ୍ତି ପିଲାମାନେ ତ ଖାଉନାହାନ୍ତି, ବୋଲି ଟେନସନ ୲ ତାଙ୍କ ଭବିଷ୍ୟତରେ ବହୁତ, ଜଞ୍ଜାଳ ଅଛି, ସେମାନେ କଣ ଖାଉଛନ୍ତି, ବୁଝୁଛନ୍ତି ହେ ଢେ, ମାରୁୁଛନ୍ତି।
ହଁ, ପରା ଆଉ, କେତେ ତାଙ୍କୁ ବୁ ବୁଝେଇବା, ସେମାନେ ଯଦି ନ ବୁଝିକି ପନି, ପରିବା ନ ଖାଇଲେ ୲ ତାହେଲେ ଆଉ କିଛି, ଦେଖ ହବନି, ହଉ ତାହେଲେ ଆପଣ, ଯାଆ କିନ୍ତୁ, ମୁଁ ଆପଣଙ୍କୁ ଆଉ ଟିକେ ପରେ, ଫୋନ କରିବି ଆଉ ଗୋଟେ ରେସିପି ପଚାରିବା, ପାଇଁ। ଆଉ, ମୁଁ ତା ହେଲେ, ଏବେ ରଖୁଛି ୲ ଆପଣ କେବେ ଫାଙ୍କା ହେଲେ, ମତେ କହିବେ, ମୁଁ ଆପଣଙ୍କ ଘରକୁ ଯିବି ୲ ମିଶ୍ରି, ଗୋଟେ ରେସିପି ଟା କରିବା, ଆଉ ୲
ହଉ ଠିକ ଅଛି, ଆସନ୍ତୁ ରଖି ଦିଅନ୍ତୁ, ମୋର କାମ ଅଛି ଆଉ।